ହାଲୋ।
ଆଜ୍ଞା ମ୍ୟାଡ଼ାମ ନମସ୍କାର।
ନମସ୍କାର।
କେମିତି ଅଛନ୍ତି?
ବୋହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ବୋହୁତ ଭଲରେ ଅଛି। ଆଉ କଣ କରୁଥିଲେ ଏବେ ତାହେଲେ?
ଏଠି ବସିଛୁ ଆଉ। ଆମେ ଦିଇ ଭଉଣୀ ବସି
ଆପଣ ହଁ ହଁ ହଁ। କିଛି ନାହିଁ ଏବେ ତ ଟିକେ ପାଠାଗାରରେ ଥିଲୁ ପାଠାଗାରରୁ ଟିକେ ଟିକେ ମାନେ ବିରକ୍ତ ଲାଗିଲା ପଢ଼ି ପଢ଼ି। ତ ମୁଁ କହିଲି ଯିବା ଟିକେ ମୋବାଇଲି ରେ ସମସ୍ତଙ୍କ ସହିତ କଥା ହେଇଯିବା ତ ସେଥିଲାଗି ଦୂରବାସା ଯନ୍ତ୍ରକୁ ଧରିକି ଏପଟକୁ ଟିକେ ପଳେଇ ଆସିଲି ଆଉ ଆପଣ ତ ଜାଣିଥିବେ ବର୍ଷା ଦିଇ ଦିନ ହେଲା ଲାଗି ରହିଛି ପୁରା ଆଉ କୁଆଡେ ବି ଟିକେ ବାହାରକୁ ଯିବାକୁ ହେଇପାରୁନାହିଁ।
ହେ।
ନହେଲେ ସନ୍ଧ୍ୟା ବେଳେ ଟିକେ ଚଲା ବୁଲା କଲେ ଭଲ ଲାଗେ। କିନ୍ତୁ ବର୍ଷା ଟା ହୋଉଚି ପୁରା ଲାଗି ରହିଛି ବିଲକୁଲ ଛାଡୁ ବି ନାହିଁ।
ତ ବର୍ଷା ଦିନ ତ ବର୍ଷା ରହିବନା ଆଉ କଣ କରିବା କରିବା।
ନାଇଁ ବର୍ଷେ ଦିନ ଏ ଆରମ୍ଭ ହୋଉଛି ନା ବର୍ଷେ ଦିନ ଏ ମାନେ କୁଆଡେ ଆସିଲାଣି ଭାରି ଆସିନି ନା। ବର୍ଷା ଆରମ୍ଭ ହୋଉଛି ଏଟା ମୌସୁମୀ ବାୟୁ ପ୍ରଭାବରେ ବର୍ଷା ଟା ହୋଉଛି।
ହୁଁ। ସନ୍ଧ୍ୟାବେଳେ କଣ ଖାଇଥିଲେ।
ଆପଣ ଗୋଟେ କଣ ଏ ସନ୍ଧ୍ୟାବେଳ ହେଇନି ଦଳେ ଯାଏଁବରି ଆଜ୍ଞା।
ଅବିକା ହେଇ ଅବିକା ଆମର ସନ୍ଧ୍ୟା ତ ଦିଆହବ ନା? ତ ସେତେବେଳେ ପିଲ ସନ୍ଧ୍ୟା ବେଳେ କଣ ଖାଇଥିଲେ ବୋଲି।
ସନ୍ଧ୍ୟା ସନ୍ଧ୍ୟାବେଳେ ହେଲେ ସିନା ସନ୍ଧ୍ୟାବେଳେ ଖାଇବୁ। ହଁ ଏବେ ଟିକେ ବିରତି ନେଇକି ଖାଇବୁ ଆ।
ଓ ହୋ ହୋ।
ଆପଣ ଯେ ଅପରାହ୍ନରେ କଣ ଖାଇଥିଲେ।
ଆମର ଅଛି ପଣସ ଡାଲମା ହେଇଥିଲା ଭାତ ଆଉ ଭଜା ଭଜି ହେଇ? ଥିଲା ଶନିବାର ତ ଏମତି ସାଧା ସବୁ?
ପଣସ ଡ଼ାଲମା କେମିତି ସେଟା କଣ କେମିତି ବନାଯାଉଛି।
ସେଇଟା ଆମର ଯୋଉ ମାନେ ଯୋଉଟା ପାଖର ଟିକେ ପଣସ ହେଇଥିବ। ତାକୁ କାଟି? କି ତାକୁ ପୁରା ସଫା କରାହବ ମାନେ ଆମର ପଣସ ଗୋଟେ ପାଚିଲା କୋଲାଟା ଖୁଆଯାଏ ସେଇ କୋଲାଟାକୁ ତାକୁ କାଟ। ଟିକେ ଅଲଗା କରାହବ ତାପରେ ଆମର ଯୋଉ ଯୋଉଟା? କଷା ହଉଛି ନା ମସଲା କଷା ହଉଛି ତାର କଠା ଟା ସେଇଟା ବି ଅଲଗା କରାହେବ। ତାପରେ ତାକୁ ଭଲସେ ଧୋଇକି? ଆମର ଅ? ପାଣି ଫସି ଦେଇକ ହଳଦୀ ଲୁଣ ହଳଦୀ ଆମର ପକାହବ ତାପରେ ଯେତେବେଳେ ଫୁଟି ସେ ଗୁଡା? ଯାଇ ପକା ହବ ମାନେ ମୁଗ ଯାଇ। ତ ମୁଗ ଯାଇ ସି ସେ ଫୁଟିଲା ପରେ ତାପରେ ଆମର ଯୋଉ ପଣସ? ସବୁ ପକା ହବ ତାପ ସେଗୁଡା ସିଝିଲା ପରେ ମସଲା କଷେଇକି?
ଏ ଯୋଉ କଞ୍ଚା ପଣ ସେ ଗଟା ହଉଛି ନା ପାଚିଲା ପଣ ରେ କରହଉଚି?
ନାଇଁ କଞ୍ଚା ପଣସ ମାନେ ପାଚିବାକୁ? ଯାଉଥିବ ମାନେ ଦିନେ ଦି ଦିନ ଭିତରେ ସେଇଟା ପାଚିଯିବ ରଖିଲେ ଯେମତି।
ହଁ ହଁ ହଁ
ପୁଚ। ତ ତାପରେ କଣ ହବ ସେଟା ମସଲା କଷିଲା ପରେ ସେଥିରେ ମାନେ ସେଇ ଡାଲମାଟା ଢାଳବ? ତାକୁ ତାକୁ ଘଣ୍ଟ ଘେଣ୍ଟ କରିକି ମାନେ ଜିରା ଆଉ? ଶୁଖିଲା ଲଙ୍କା? ଭାଜିକି ତା ଗୁଣ୍ଡ କର ହେଇଥିବ ସେଥିରେ ପକା ହେଇଯିବ ବସ ହେଇଗଲା ଡାଲମା।
ଏଇଟା ତାହେଲେ ପଣସ ଡାଲମା କହନ୍ତି
ହୁଁ ପଣସ ଡାଲମା ପଣସ
କଣ ଆପଣ ନିଜେ ବନେଇଥିଲେ କିମ୍ବା ଘରେ ବନେଇଥିଲେ?
ହୁଁ ଆମେ ତ ଦି ଜଣ ଛୁନି ମୋର ବାହାଘ ସରିଛି ତ ଆମେ ଦି ଯା? ତ ଦି ଜଣ ଯାକ ମିଶିକି ହିଁ କରୁଛୁ।
ଓହୋ ମାନେ ଆପଣଙ୍କର ବାହାଘର ସରିଯାଇଛି ତାହେଲେ।
ହୁଁ ହୁଁ।
ଲେ ଏବେ ଆପଣ ପୁରା ମାନେ ସମ୍ପୂର୍ଣ୍ଣ ମାନେ ଘର କାର୍ଯ୍ୟରେ ବନନିବେଶ? କରିଥିବେ ଆଉ ପଢାପଢି ବି କିଛି କରୁନଥିବେ ନା କଣ।
ନା ପଢା ପଢି ସାରିଲା ପରେ ହିଁ ବାହାଘର ହେଇଛି।
କହୁଛି ନା କଣ କଣ ମାନେ ପଢାପଢି ସରିଯଛି ଗ୍ରାଜୁଏସନ ସରିଯାଇଛି ଆପଣଙ୍କର।
ହୁଁ ହୁଁ ହୁଁ।
ବହୁତ ବଢିଆ କଥା କଉଠି ଏବେ ରହୁଛି ଛନ୍ତି ତାହେଲେ କଉଠି।
କଣ କହିଲେ?
ହେଲେ କଉଠି ଏବେ ରହୁଛନ୍ତି ତାହେଲେ?
ଅଛି ଶାଶୁ ଘରେ।
ଶାଶୁଘରେ ଯେ ମାନେ କ ମାନେ କଉ ଜିଲ୍ଲାରେ ରହୁଛନ୍ତି ଆପଣ?
ଆମର ନୟାଗଡ଼ ଜିଲ୍ଲା ଦଶପଲା।
ଦଶପଲା ବଢ଼ିଆ ତ ଆପଣଙ୍କର ସେଠି ତ ଛେନାପଡ଼ ବହୁତ ପ୍ରସିଦ୍ଧ।
ଲଙ୍କା ପଡ଼ି ଯାତ୍ରା। କେବେ ଆସିଛନ୍ତି ଦେଖିବା ପାଇଁ?
ନାଇଁ ମୁଁ କେତେବେଳେ ଯାଇନି। ସେପଟେ ନୟାଗଡ଼ ସାଇଡ ରେ ମୁଁ କେତେବେଳେ ବି ଯାଇନି କିନ୍ତୁ ଛେନାପୋଡ଼ ଖାଇବାକୁ ଯାଇଛି। ଛେନାପୋଡ଼ ଖାଇବାକୁ ଯାଇଛି ଆଉ ଆମର ସବ ଆମେ ଯୋଉ ଛାତ୍ରାବାସରେ ରହୁଛୁ। ସେ ଛାତ୍ରାବାସରେ ବହୁତ ନୟାଗଡ଼ ପିଲାମାନେ ରହୁଛନ୍ତି ତ ସେମାନେ ଯେତେବେଳେ ଘରକୁ ଯାଆନ୍ତି ଛୁଟିରେ। ତ ସେମାନେ ସେଠାରୁ ଆସିଲା ବେଳେ ତା ଆପଣଙ୍କର ତ ଜାଣିଥିବେ ସେଇଠି ଶସ୍ ରେ ବି ମିଳେ ଆଉ ପୁରା ମାନେ ଭଲ ବାଲା ଛେନା ପୋଡ ବି ମିଳେ ଯୋଉଟା ଛେନାରେ ପୁରା ପ୍ରସ୍ତୁତ ହୁଏ। ବିନା ପମିଶ୍ରଣ ଦ୍ରବ୍ୟରେ। ତ ସେମାନେ ସେଇଟାକୁ ନେଇକି ନେଇକି ଆସୁଛନ୍ତି ବହୁତ ମାତ୍ରା କୋଉଠି ମିଳେ ମୁଁ ସେମିତି ଜାଣିନି ସେମାନେ ପିଲା ଧରିକି ଆସନ୍ତି ଆମେ ଖାଉ ଆଉ କାଲି ବି କାଲି ମଧ୍ୟ ଗୋଟେ ପିଲା ଆସୁଛି ସିଏ ମଧ୍ୟ କହିଛି ଭାଇ ଧରିକି ଆସୁଛି ଆଉ ଆମେ କାଲି ଖାଇ
ଯା ହଉ।
ପୁଣି ଆଣିଲେ ସେମାନେ ଆଣିଛନ୍ତି କେମିତି ଆଣୁଛନ୍ତି ଏଇ ଗୋଟେ କିଲୋ ଗୋଟେ କିଲୋ ନାହିଁ ଏକଥରେ ଯୋଉ ଆମେ ଯେମିତି ବଡେ କେକ୍ ଯେମିତି ଆଣୁଛେ ଜନ୍ମଦିନର କେକ୍ ଗୁଡ଼ାକ ଯେମିତି ଆଣୁଛେ ସେଇ ଭଳିଆ ଏକା ଥରକେ ତିନି କିଲୋ ଚାରି କିଲୋ ଏଥର ଆଣୁଛନ୍ତି ଭାରି
ତ ସମସ୍ତେ ମିଶିକି ଚଳୁଛନ୍ତି ସମସ୍ତେ ଖାଇବେ ନା ଗୋଟ କିଛି କାହାକୁ ପାଇବ କି।
ସେଇଟା।
ତାପରେ ଆଉ ଗୋଟେ ଜିନିଷ ମାନେ ଏଠିକାର ପିଲା ହେଇଥିବ ନା ତ ଅଳ୍ପରେ ରେ ହଁ ମନେ ହଁ ଆମେ ତ ଖାଉଛୁ ଚଳିବ। ଯେହେତୁ ବାହାରକୁ ନିଆ ହଉଚଛି ସମସ୍ତେ ସାଙ୍ଗସାଥି ଅଛନ୍ତି ସମସ୍ତେ ମାନେ ହଁ ନୟାଗଡ଼ରେ ପ୍ରସିଦ୍ଧ ଯେହେତୁ ଛେନାପୋଡ଼ ଛେନାପୋଡ଼ ନୟାଗଡ଼ରୁ ଆସୁଛି ପୁଣି। ତ ସେଥିପାଇଁ ସମସ୍ତେ ଆହୁରି ମାନେ ଉତ୍ସୁଦ ହେଇକି ଥିବେ ଯେ ଖାଇବା ପାଇଁ।
ହଁ କଣ ପାଇଁ ନା ଆମେ ଏପଟେ ବାହାରେ ଯଦି କିଣୁଛୁ ଛେନାପୋଡ଼କୁ ତାହେଲେ ଆମେ କେଜିକୁ ତିନିଶହ ତିନିଶହ ଟଙ୍କା ଦେଇକି କିଣୁଛୁ କିନ୍ତୁ ଆପଣଙ୍କର ସେ ଶହେ କୋଡ଼ିଏ ଟଙ୍କ ଶହେ ତିରିଶ ଟଙ୍କାରେ ବି ଆଉ ଯଉଟା ଟିକେ ଭଲ ରହୁଛି ସେଟା ଦେଢ଼ଶହ ଟଙ୍କାରେ ବି ମଧ୍ୟ ପଳେଇ ଆସଛି। ତ ସେଥିପାଇଁ ଆମେ ପିଲା ବି ଯଦି କହୁଛନ୍ତି କାହାର ଯଦି ସେ ମାନେ ଘରକୁ ପଠେଇବାର ଅଛି କି କାହାର ମାନେ କୁଆଡ଼େ ବନ୍ଧୁ ଘର ନେବାର ଅଛି ତାହେଲେ ପିଲାମାନେ ତାଙ୍କୁ କହି ଦଉଛନ୍ତି ଆଉ ଆସିଲା ବେଳେ ଧରିକି ଆସିଥିବୁ। ଆଉ ମୁଁ ତତେ ପଇସା ପଠେଇଦେବି ତ ସେମାନେ ବି ଧରିକି ମଧ୍ୟ ପଳେଇ ଆସୁଛନ୍ତି।
ହୁଁ। ତ ଆପଣଙ୍କୁ ମିଠା ବହୁତ ଭଲ ଲାଗେ ବୋଧେ। ନା ଖାଲି ଛେନାପୋଡ଼ ହିଁ ଭଲ ଲାଗେ।
ନାଇଁ ନାଇଁ ମିଠା ଉପରେ ସବୁ ଜିନିଷ ଭଲ ଲାଗେ ସବୁଠୁ ଅଧିକ ଭଲ ଲାଗେ ସେଉ ଯ ଆମର ପୁରୀରେ ମିଳେ ଜଗନ୍ନାଥଙ୍କର ସେ ଯଉ ଫେଣି ଗଜା।
ଆଚ୍ଛା ଆଚ୍ଛା ଫେଣୀ ହଁ ମୋତେ ବି ବହୁତ ପସନ୍ଦ ଫେଣି।
ହ ହଁ ତାହା ମଧ୍ଯ ବହୁତ ପ୍ରକାର ରହୁଛି ନା ସେ ଆପଣ ଯାଇଥିବେ ପୁରୀ ଯେତେବେଳେ ଯାଇଥିବେ ଆପଣ ଦେଖିଥିବେ। ସବୁ ଶହେ କୋଡିଏ ଶହେ ତିରିଶ ସେମିତି କେତେ କଣ ମାନେ ପ୍ରକାର ରେଟ୍ ରହୁଚି ତାର। ଆଉ ସବୁଠୁ ଭଲ ଯୋଉଟା ସେଇଟା ଟିକେ ଘିଅର ଯୋଉଟା ବନେଇଥିବେ। ସେଇଟା ବି ବଢିଆ ଲାଗେ ଖାଇବା ମାନେ ପାଟିରେ ପକୋଉ ପକୋଉ ମିଳେଇ ଯାଏ ସେଇଟା।
ହୁଁ। ଗୋଟେ ଥର ଆମେ ଏମିତି ଯାଇଥିଲୁ ମାନେ ଆମ୍ ଆମ ପୁରା ପା ପରିବାର ଯାଇଥିଲୁ। ତ ଜଣେ ଆମ ଆମର ଏଠି ଗାଁର ଜଣେ ଯାଇଥିଲେ ତ ଡାକିକି ନେଇକି ଗଲେ କହିଲେ ଚାଲ ଫେଣି ନେଇକିି ଆସିବା। ମୁଁ କହିଲି ଭଲ ଦୋକାନ ଦେଖିଚି ହେଲା ତ କହିଲେ ପୁରା ଖା ଣ୍ଟି ମାନେ ଗୁଆ ଘିରରେ ତିଆରି ହେ ଇଚି ଭଲ ଉଁ ପୁରା ଭଲ ଟେଷ୍ଟ ଅଛି। ଚାଲ ନେଇକ ଯିବା। ବିଶ୍ଵାସ କରିବେନି ମୁଁ କହିବା କଥା ଯେ ଆମେ ଖାଇବା ତାପରେ ପ୍ରସଦ ଯେହେତୁ ଆମେ ଯାଉଛେ ପୁରି ତ ସେଠୁ ଆଣିଲା ପରେ ସମ ତମକୁ ସାହି ପଡିଶା ବଣ୍ଟା ହୋଉଚି ଯେହେତୁ ଆମେ ଗୋଟେ ଗାଁରେ ରହୁଚେ ତ ଉଁ। ସେଠି ରେଟ୍ ଦେଖିଲା ବେଳକୁ ଅଂମୁ ସାଢେ ଚାରିଶହ ପାଞ୍ଚଶହ ଏମତି କେଜି। ମାନେ ସିଏ ପୁରା ଲୁଟିବା ଉପରେ ଥିଲା ଗୋଟେ ଜିନିଷ ଘିଅର କରୁଚ ଠିକ୍ ଅଛି ତାମାନେ ସାଢେ ଚାରିଶହ ପାଂଶରେ ଏମାନେ ଫେଣୀ ନେଇକି ଆସିକି ଏଠି ବାଣ୍ଟିବ। ମୁଁ କହିଲି ସେଇଟା ତ ସମ୍ଭବ ନୁହେଁ ତାପରେ ଆ ସାଢେ ତିନିଶହରେ ଆଣିଥିଲି ଫେଣୀ ମାନେ ଯୋଉ ଗୁଆଘିଅ ବାଲା। ମାନେ ଘରେ ଖାଏ ଯୋଉ କମରେ ମିଳୁଚି ସେଇଟା ନେଇ ଆସିଲ ଶ‌ଏ ଅଶୀ ଦୁଇଶହ ଭିତରେ ଯୋଉଟା ମିଳୁଚି।
ଆପଣ ଜାଣିଚନ୍ତି ସେ ସେମାନେ ମାନେ ସ୍ଥାନୀୟ ଲୋକ ଦେଖିବେ ସେ ଆଗ ଭାଷା ଦେଖିବେ ମାନେ କୋଉ ପ୍ରକାର ଭାଷା କୋହୁଚି ଇଏ ସ୍ଥାନୀୟ ଲୋ କ କିମ୍ବା ଏ ବାହାରୁ ଆସିଚି। ଯଦି ବାହାରୁ ଆସିଚ ତାହେଲେ ତାଙ୍କ ଭାଷା ସହିତ ଯଦି ନ ମିିଶିଲା। କଣ ନା ପୁରିର ଭାଷା ଟିକେ ଯାହା ହେଲେ ଟିକେ ମାନେ ଭିନ୍ନ ରହୁଚି। ସମ ଆମ ଭାଷା ଅପେକ୍ଷା। ତ ସେମାନେ ସେମାନେ ଜାଣିଦେବେ ସେ ଭାଷାରୁ ଚାଲି ଚଳନିରୁ ମଧ୍ୟ ସେମାନେ ଜାଣିଦେବେ ତ ଜାଣିଦେଲା ପରେ ସେମାନେ ମାନେ ମନ ଇଛା ଦାମ୍ କହିବେ। ଯେ-ଯେମିତି ଆପଣ ଏବେ କହିଲେ ଚାରିଶହ ଟଙ୍କା କହିଲେ ଚାରିଶହ ଟଙ୍କା କୋଉଠି ଫେଣିର ଦାମ୍ ଆସୁଚିଭାରି ଆପଣ କହିଲେ ନିଜେ।
ସାଢେ ଚାରିଶହ ପାଂଶହ ଚାରିଶହ ବି ନୁହେଁ।
ସେଇଟା ଆଜ୍ଞା ସେଇ ସେମିତି କି ସେମାନେ ଜାଣି ଦୋଉଚନନ୍ତି ଜାଣି ଦେଲା ପରେ ଅଧିକ ରେଟରେ ବିକୁଚନ୍ତି ଯେମିତି ମାନେ ମାନେ ବାର୍ଗେନିଂ କରିପାରିବେନି ଆଉ ଏମାନେ କିଣିବାକୁ ବାଧ୍ୟ ହେବେ। କଣ ପାଇଁ ନା ବାହାରୁ ଯୋଉ ଲୋକମାନେ ଆସୁଚନ୍ତି। ଆପଣ ଦେଖିଥିବେ ଆଜିକାଲି ପୁରିରେ ଅଧିକ ବେଙ୍ଗଲ ବେଙ୍ଗଲୀ ଲୋକମାନେ ମାଡି ବସିଲେଣି। ବେଙ୍ଗଲୀ ମାନେ କୋହୁଚନ୍ତି ଆମ ପ୍ରଭୁ ବୋଲି କହିକି ମାଡି ବସିଚନ୍ତି ତ ସେଥିପାଇଁ ଅ ସେମାନେ କଣ କରୁଚନ୍ତି ନା ଅଧିକ ରେଟ୍ କରିକି ବିକୁଛନ୍ତି। ଯେକି ବାହାର ଲୋକମାନେ କ କଣ ପାଇପାରିବେ ନାହିଁ। ସେ ତାକୁ ଯେ-ଯେତିକି କହିବେ ସେତିକିରେ ସେ ନେଇକି ଯିବେ। ଆଉ ମଧ୍ୟ ଆପଣ ଦେଖିଥିବେ ବାହାରୁ ବୋଧେ ବୋହୁତ ଲୋକ ଆସଚନ୍ତି। ଇଟ୍‌ ମାକ୍ସିମମ୍ ଲୋକ ଇଟାଲୀରୁ ଆସୁଚନ୍ତି। ଇଟାଲୀରୁ ଯୋଉ ଆସଚନ୍ତି ତାଙ୍କୁ ସେମାନଙ୍କୁ କଣ ଯାହା ଯେତିକି କହିବେ ସେ-ସେତିକି ଦେଇକି ହିଁ ଯିବେ। ସିଏ ହେଲେ ବାର୍ଗେିନିଂ କରିବେ ତାଙ୍କୁ ମାନେ ଯଦି ଆପଣ ତାଙ୍କୁ ଦେଢଶହ କରିବେ ତାହେଲେ ସେ ଶହେ ଷା ଠିଏ ବି କହିକି ଯିବେ ଦେଇକି ଯିବେ ଯଦି ସାଢେ ଚାରିଶହ ବି କହିଲେ ସିଏ ପାଂଶହ ବି ଦେଇକି ଯିବେ। କଣ କହିଲ ତାଙ୍କ ଆଉ ତା ଙ୍କୁ ଏଇଭଳିଆ ଖାଦ୍ୟ ମିଳିବା ସେଠାରେ ବିରଳ। ତେଣୁ ସେଠି ସେଣୁ ସେଇ ଖାଦ୍ୟ ଖାଇବା ପାଇଁ ପୁରା ମାନେ ଆକୁଳ ଆତୁର ହୋଇଯାଆନ୍ତି କିନ୍ତୁ ଯଦି ସ୍ଥାନୀୟ ଲୋକ ଥିବେ ସ୍ଥାନୀୟ ଲୋକ ଦେଖିକି ସେମାନେ ପୁରା କମ ରେଟ୍ କହିବେ। ଯେମିତି ଇଏ ସ୍ଥାନୀୟ ଲୋକ ଆଉ ସ୍ଥାନିୟ ଲୋ ଲୋକମାନେ ଭଲ ଜାଣିଛନ୍ତି ଯେ କୋଉ ଜାଗାରେ ଭଲ ଫେଣି ଗଜା ମିଳେ ଆଉ ସେମାନେ ମଧ୍ୟ ବହୁତ୍। ଭଲ ଭାବରେ ସେଗୁଡାକ କିଣିପାରିବେ। ଆଉ କିବା ଆମେ ଯଦି ଯିବା ଆମେ ବହୁତ୍ ଠକାମିରେ ପଡିବା ନଚେତ୍।
ଏଇଟା ଖାଲି ପୁରୀରେ ବୋଲି ନୁହେଁ ସବୁ ସବୁ ମାନେ ଜାଗାରେ ଏଇ ଜିନ ଛଅଟା ହଉଛି।
ହଁ ହଁ ସବୁ ଜାଗାରେ ସେମତି ହଉଛି ଏବେ କେନ୍ଦ୍ରାପଡା ରସାବଳି କଥା ମୁଁ କହୁଥିଲି ଗୋଟେ ଜଣଙ୍କୁ। ସେଠି ବି ମୁଁ ଯାଇଥିଲି ଆଣିବାକୁ। ସେଠି ମୋ ଭା ଭାଷା ଚାଲିଚଳଣି ଦେଖିକି ସେମାନେ ମତେ ଅଧିକ ରେଟ୍ କହିଲେ କିନ୍ତୁ ମୁଁ ଗୋ ଗୋଟେ ସାଙ୍ଗଟେ ଥିଲା ମୁଁ ତାକୁ କଲ୍ କଲି ଆଉ ଆସେ ବୋଲି ସେ ଆସିଲା ମୋ ପାଖୁକୁ ସେ ଆସିଲା ପରେ ତାକୁ ଦେଖିକି। ସାଙ୍ଗେ ସାଙ୍ଗେ ରେଟ୍ କମ୍ କରିଦେଲେ ମାନେ ଭାବନ୍ତୁ ନା କଣ ଚାଲିଚି।
ଲୁଟିବାରେ ରହିଯାଇଛନ୍ତି ଖାଲି।
ମାନେ ଭାବୁଛନ୍ତି ଆମେ ଟିକେ କେମତି ଅଧିକ ମାନେ ବାହାର ଲୋକ ଦେଖିଲେ ମୁନାଫା ଟିକେ ଅଧିକ କମେଇଦବୁ।
ହାଁ ହଁ। ଓ ହଉ କେତେ ଲୁଟିବେ ଲୁଟି ଲୁଟି କି ଡରଯିବେ। ହଁ ଟିକେ ଏମତି ମାନେ ଥଣ୍ଡା ହେଇଯାଇଚି ପାଗ ଚେଞ୍ଜ ହେଇଛି ନା ପୁରା। ତ ସେଥିପାଇଁ ଥଣ୍ଡା ଟିକେ ହେଛି ଆଉ। ପୁରା ଭଏସ୍ ଫଏସ୍ ଚେଞ୍ଜ ହେଇଯାଇଛି ନିଜେବି ଯାଣିନି।
ହଁ ଏ ଆପଣ ଇନ୍ତି ସବୁବେଳେ ଏମିତି ହସନ୍ତି ନା ଆଜି ଖାଲି ଏମତି କଲରେ ଅଛନ୍ତି ବୋଲି ହସୁଛନ୍ତି? ହାଲୋ। ହାଲୋ।